ହ୍ୟାଲୋ
ହଁ ହ୍ୟାଲୋ କ ଏଇଠି ବସିଛି ଆଉ। ତମେ କଣ କରୁଛ?
ମୁଁ ଏ ଖାଇକି ଝିଅ କତିରେ ବସିଛି।
ଅ ଆଉ ଆଜି କଣ ରୋଷେଇ ହେଇଛି।
ଆମର ଆଜି ମାଛ ହେଇଛି।
ହୁଁ ରୋଷେଇ ସରିଲାଣି।
ହୁଁ।
ଉୁଁ ହୁଁ ପଖାଳ ଖାଇଛ ନା ଗରମ?
ସଖାଳେ ପଖାଳ ଖାଇଚୁ। ଗାଧୁଆ ବେଳକୁ ଗରମ ହବ ତରକାରି ପତ୍ର ସବୁ ସରିଲେ ଖାଇବା।
ହୁଁ। ବର୍ଷା ହଉଛି ନା ତମ ଆଡେ।
ହୁଁ ହେଇଥିଲା ବା। ସେ ସକାଳୁ ସକାଳୁ ହେଇଥିଲା।
ଏଇନା ପୁରା ଖରା ଦଉଛି ପୁରା ଟାଣ ଖରା।
ହୁଁ, ହୁଁ
ହୁଁ
ଆଉ ତମ ଦେହ ଭଲ ଅଛି ନା।
ହୁଁ, ସେମତି ଆଉ
ତମ ଝିଅ ଦେହ
ହଁ, ଛୁଆ ଟିକେ ନେଇକି ଶୋଇଛି। ଉଁ ଜର ଫର ଆସିବ ଫୁଣି କାନ୍ଦିବ କଣ କରବି।
ଆଉ। ଆଉ କଁ କହୁଛ। ତମ ଘରକୁ ଯାଇଥିଲ ନା।
ଘରକୁ ନା ନାଇଁ ଯାଇନି।
ଉଁ, ହୁଁ।
ତମ ବାପାଙ୍କ ଦେହ ଭଲ ଅଛି ନା।
ହୁଁ ବାପା ଙ୍କ ଦେହ ଭଲ ଅଛି।
ଆଉ କଁ କହୁଚ ରଜରେ କୁଆଡେ ଯାଇଥିଲ ବୁଲି।
ହଁ, ଏଇ ଗାଁ ପାଖରେ ହଉଥିଲା ସେଇଠିକି ଯାଇଥିଲୁ ବୁଲିକି ଆସିଥିଲୁ।
ହଁ ତମ ଦେହ ଭଲ ଅଛି ନା।
ହଁ, ଭଲ ଅଛି ମୋ ଦେହ।
ହୁଁ ପୁଅ କଁ କରୁଛନ୍ତି?
ସିଏ ତାର ଶୋଇଛି ଆଉ।
ହୁଁ।
ଶୋଇଛି କେତେବେଳୁ ଶୋଇଲାଣି ଏଇନା ଉଠିବ ଆଉ।
ଉଁ, ହୁଁ।
ଉଁ।
ତା ଦେହ ଭଲ ଅଛି ନା।
ହୁଁ ତା ଦେହ ଭଲ ଅଛି ଭଲ ଅଛି ସେ ଶୋଇଛି।
ଉଁ ହୁଁ।
ତମ ଘରେ କାହାକୁ କରିଥିଲେ ନି।
ଘରେ ହଁ ପୁଅ କରିଥିଲା କଥା ହେଇଥିଲି।
ଉଁ, ହୁଁ, ହୁଁ। ନାଁ ଆଉ କଣ କରୁଛ କୁହ। ଆଉ ରଥଯାତ୍ରା ତମ ଗାଁରେ ହୁଏ ନା ରଥଯାତ୍ରା। ଯାଅ ନା ତମେ ବୁଲି।
ହୁଁ, ନାଇଁ ହିଁ।
ହୁଁ ଆମର ବି ଗାଁ ପାଖରେ ହୁଏ ରଥଯାତ୍ରା।
ସେଥିପାଇଁ ଆମେ ଯାଉନୁ ଝିଅ ଛୁଆଗୁରା ପାଟିି କରିବେ ଘରେ କୁଆଡେ ଯାଉଛ ସିଆଡେ।
ହୁଁ ଆମର ଏଇ ଗାଁ ପାଖରେ ହୁଏ ରଥଯାତ୍ରା। ଏମତି ଯାଉନା ହୁଁ।
ଆଉ ଝିଅ ସ୍କୁଲ୍ ପଳେଇଛି।
ହଁ ସିଏ ତାର ସ୍କୁଲ୍ ଯାଇଛି ଆଉ, ପୁଅ ତାର ଶୋଇଛି ଝିଅ ତାର ସ୍କୁଲ୍ ଯାଇଛି।
ହୁଁ।
ନାଇଁ।
ଆଉ ନନା।
ହ ସିଏ ତାଙ୍କର କୁଆଡେ ଯାଇଛନ୍ତି ଆଉ କୁଆଡେ କେସ୍ତୁରାପାଳ କହୁଥିଲେ ଯିବ ବୋଲି ସିଆଡେ ଯାଇଥିବେ ଆଉ। ଆସିନାହାନ୍ତି ତ। ହୁଁ ମଟନ ମରା ହୋଉଚି ସେଇଠିକି ଯାଇଛନ୍ତି ଆଣିବା ପାଇଁ କଣ ମୁଣ୍ଡ ହାଁ
ରୋଷେଇ ସରିନି ତମେ ତମର?
ନା ରୋଷେଇ ବା ସରିନେଇ, ମାଛ ସକାଳେ ହେଇଥିଲା ଯେ ସେ ପୁରା ଖାଇ ଦେଇେଇଥିଲୁ ପୁଣି ଚିକେନ ବସିଛି ଆଉ।
ହୁଁ ହୁଁ।
ହୁଁ ଆଜି ଟିକେ ଲେଟ ହେଇଗଲା, ଆଉ ନହେଲେ ଏତିକି ବେଳେ ସରିବା କଥା।
ହୁଁ ଆଉ ଘରେ ସମସ୍ତେ ଭଲ ଅଛନ୍ତି ନା?
ହଁ ସମସ୍ତେ ଭଲ ଅଛନ୍ତି ଘରେ।
ପୁଣି ଗରମ ଭାତ ଖାଇବ ତମେ ପଖାଳ ଖାଇଛ ଗରମ ଖାଇବ ଆଉ।
ହଁ ସେ ଗୋଟେ ସାଢେଗୋଟେ ବେଳେ ଯାଇ ଖାଇବେ ଏଇନା ଆଉ
ହୁଁ।
ରୋଷେଇ ସରିଯାଇଛି।
ଏତେ ଗରମ ହଉଛି ପଦା କୁ ବାହାରିହଉନି ଯୋଉ ଖରା।
ହଁ ହଁ ଆମର ବି ସେମିତି ସକାଳେ ବର୍ଷା ହଉଥିଲା ଏଇନା ପ୍ରବଳ ଖରା ପୁଣି ବି ବର୍ଷା ହବ ନା କଣ ଗରମ ଟା ଜୋରେ ହଉଛି ଆଉ।
ହୁଁ।
ଆଉ କଣ କହୁଛ?
ହଉ କଣ କହିବା।
ରଥଯାତ୍ରା ତାହାଲେ ବୁଲି ତ ଯାଅନି ତମେ।
ନାଇଁ।
ରଥ ବା ତମ ଗାଁରେ ହଉଛି ବର୍ଷକରେ ଥରେ ଯିବା କଥା ଏଇତ ଯାଇକି ବୁଲିକି ଦେଖିବା କଥା।
ଠାକୁର ଆସନ୍ତି ଆମ ଏପଟ ଆଡକୁ, ସେଇଠି ଦେଖିନିଏ ଯାଏନି ସେପଟ ଆଡେ।
ହଁ ହିଁ।
ହଁ ଆଉ।
ଆଉ କଣ କହୁଛ?
ଆଉ କଣ କହୁଛ ତାହାଲେ?
ତମେ କଣ କହ
ହୁଁ ସିଏ ଆଜି ଟିକା ନେଇଚି ତାକୁ ଜର ଆସିବ ଆଉ।
ହୁଁ ମେଡିସିନ୍ ତାର ଅଛି। ଜର ଆସିଲେ ମେଡିସିନ ଦେଇଦବ କାନ୍ଦିବ କଣ କରିଆ।
ହଁ ମେଡିସିନ ଦେଇଦେଲେ ଆଉ କଣ କାଦିବ କି ମେଡିସିନ ଦେଇଦେଲେ କାନ୍ଦିବନି।
ହୁଁ ସିଏ ତାର କାନ୍ଦ ଫାନ୍ଦ କିଛି ନାହିଁ। ତାର ଖେଳିବ ଖାଇବ ଶୋଇବ। ହୁଁ ଆମ ଗାଆଁ ରେ ଦଉଚି।
ଟୀକା ଦେଇ ଯାଉଚ?
ଆମ ଗାଁ ରେ ଏଇଠି ଦିଅନ୍ତି ମେଡିକାଲରେ ସେଠିକି
ହୁଁ ଏକା ଯାଇଥିଲା ନା ଆଉ କିଏ?
ହଁ ମୋ ନଣଦ ଅଛନ୍ତି ନା ସେ ଯାଇଥିଲେ ମୋ ସାଙ୍ଗରେ ଆଉ ସାଙ୍ଗ ହେଇ ଯାଇଥିଲୁ।
ହୁଁ।
ହୁଁ।
ଆଉ। ଆଉ କଣ କରୁଚ? ତମେ ଚିକେନ ଖାଅନା?
ଚିକେନ ନା ମୁଁ ମାଛ ଖାଏ ମୁ ମାଛ ମାଛ ପସନ୍ଦ ଚିକେନ ମୁଁ ଏତେ ଖାଏନି।
ମାଛ ଖାଅ ମା ଆଉ ଅଣ୍ଡା?
ଅଣ୍ଡା ହଁ।
ହୁଁ ହଁ ଆଉ କଣ କହୁଛ? ହୁଁ। ହଁ ଆମର ବି ରୋଷେଇ ସଇଲାଣି ଆଉ ଖାଇବୁ ପୁଣି? ପଖାଳ ଖାଇଥୀନୁ ଗରମ ଖାଇମୁ ଗୋଟେ ସାଢ଼େ ଗୋଟେ ବେଳେ ଆଉ।
ହୁଁ ହୁଁ।
ହୁଁ।
ତମେ ଏଇନା କୋଉଠି ଅଛ ଘରେ?
ହଁ ମୁଁ ଘରେ ଅଛି ବାପ ଘରେ ଅଛି। ହଁ।
ବୁଲି ଆସିଚ?
ନା ମୁଁ ଆସିଲିଣି ଦି ବର୍ଷ ହେଇଗଲାଣି। ଘରେ ଆସି ଅଛି ଆଉ। ହୁଁ ହୁନ। ଆଉ ତମେ କେତେ ଭାଇ ଭଉଣୀ?
ଆମେ ତିନି ଭଉଣୀ ଆମର ଭାଇ ଭାଇ ଦି ଜଣ। ଭଉଣୀ ଆମେ ତିନି ଜଣ।
ତମ ମା ଅଛନ୍ତି ନା?
ନାଇଁ ସେ ନାହାନ୍ତି ବାପା ଅଛନ୍ତି।
ହୁଁ ତମ ବାପା ତମ ଘରକୁ ବୁଲି ଆସିନ୍ତି? ଆସୁନାହାନ୍ତି। ହୁଁ
ଆସନ୍ତି ଏ ଚାଷ ଟାଇମ ସେ ସେଥିପାଇଁ ଆସିପାରୁନାହାନ୍ତି।
ହଁ। ଆଉ କୁହ ତମ ଦାଦା ସାନମା। ସେମାନଙ୍କ ଦେହ ଭଲ ଅଛି ନା।
ହୁଁ।
ସେମାନେ ଫୋନ କରୁଛନ୍ତି ନା?
ହଁ ସେମିତି କେତେବେଳେ କେମିତି ଫାଙ୍କା ହେଲେ କରନ୍ତି। ଚାରିଟା ଛୁଆ ତାଙ୍କର।
ତାଙ୍କ ପୁଅ ମାନେ ପଢୁଛନ୍ତି ନା କଣ କରୁଛନ୍ତି ନା?
ନାଇ ବଡ଼ ଦେଇ ପୁଅ ସେ ପଢ଼ୁଛି ଆଉ ଛୋଟ ଛୁଆଟା ସେ ଏଇଲା ତିନି ଚାରି ବର୍ଷ ହେଇଛି।
ଓହୋ ହିଁ ତମ ଦାଦାଙ୍କ ତାଙ୍କ ପୁଅ ମାନେ?
ତାଙ୍କ ପଢ଼ାପଢ଼ି ସଇଲାଣି ସଇଲାଣି ଦି ଜଣ ବାହାରେ ଅଛି ଆଉ ଜଣେ ସେ ଗାଁରେ ଅଛି।
ହୁଁ
ହୁଁ
ଆଉ ଆଉ କଣ କହୁଛ? ସମସ୍ତଙ୍କ ଦେହ ଭଲ ଅଛି ଆଉ କଣ କହିବି?
ହୁଁ
ହ ବର୍ଷା ତ ପୁଣି ଆଜି ହବ ଯେ ଜୋରରେ ଖରା ହେଲାଣି ଗରମ ବି ହଉଛି ଜୋରେ
ହଁ ବା ଜୋରେ ଗୁଳି ଗୁଳି ହଉଛି।
ହୁଁ ଆଉ କଣ କହୁଛ?
ହୁଁ।
ରୋଷେଇ ସାରଲାଣି ନା ଶୋଇବ ଆଉ କଣ କରିବ?
ହଁ ଆଉ କଣ କରିବା?
ହଁ ରୋଷେଇ ସାରଲାଣି ଆଉ କଣ କରିବ?
ସେଇ ନା ଖିଆ ପିଆ କରିବାର ତ ଟାଇମ୍ ହେଇନି।
ହଁ ହୁଁ ତମ ଘର ଗାଁକୁ ଏନେ ଯାଇନ।
ନା ଗାଁକୁ ଯାଇନି ଯିବାର ଅଛି ଟିକେ ଦେଖିବା ବୁଲି ଆସିବି ବୋଲି ଭାବୁଛି। ସେ ଯାଇନି ବହୁତ ଦିନି ହେଲାଣି।
ରଥଯାତ୍ରା ଆସୁଛି ରଥଯାତ୍ରା ଯାଇକି ଟିକେ ବୁଲି ବୁଲିକି ଆସିବ ଆଉ।
ମୁଁ ଘରେ ବି ସେଇଆ କହୁଥିଲେ ତୁ ଆଉ ଭାତ ଆସିବୁ ବୋଲି କାଇଁ ଆସିଲୁ। ଆସିକି ଟିକେ ବୁଲିକି ଯାଉନୁ ଦେଖିବା।
ହଁ ଯାଇକି ବୁଲି ଆସିବ କଉଦିନ ଆଉ
ହୁଁ ହୁଁ
ତାପରେ ତ ଆଗକୁ ବର୍ଷା ଦିନ ହବ ଯେ ଆଉ ଯାଇ ହବନି। ବିଲବାଡି କାମ ହେଲେ କେମତି ହୁଁ ଏଇନା ଟିକେ। ଫାଙ୍କା ଯାଇକି ପଳେଇ ଆସିବ। ଆଉ ତମର କେତେ ଜଣ ନଣନ୍ଦ?
ଆଜ୍ଞା
ମୁଁ କହିଲି ତମେ ଯୋଠି ବାହା ହେଇଛ ତମର ସେଠି କେତେ ଜଣ ନଣନ୍ଦ?
ମୋର ତିନି ଜଣ।
ତୋମ ଶାଶୁ ଶଶୁର ଅଛନ୍ତି ନା?
ଶଶୁର ଅଛନ୍ତି ଶାଶୁ ନାହାନ୍ତି।
ହୁଁ ହୁଁ
ହୁଁ
ହୁଁ ତମ କେତେ ସେଠି କେତେ ଜଣ ତମ ଭାଇ ନା ନାହାନ୍ତି ଜଣେ ଏକା ତମେ।
ମୁଁ ଶଶୁର ଘରେ ସେ ଚାରି ଭାଇ ସେ ଚାରି ଭାଇରେ ସେ ତିନି ଜଣ ଏକାଠି ଅଛନ୍ତି। ଆଉ ଜଣେ ସେ ଗାଁ ଭିତରେ ଅଛନ୍ତି। ଏଠି ଯେମିତି ଜଣ ଆଉ ମିଶିକି ବି ଚଳନ୍ତି।
ହୁଁ ଚାଷ ନା କଣ କରନ୍ତି ତମର?
ହୁଁ ଚାଷ ଓ ହଉ। ସବୁ ପ୍ରକାର ଚାଷ ହୁଏ ବାଦାମ ଖସା ହରଡ଼ ବିରି କଳଥ।
ହୁଁ
ହୁଁ
ହଁ ଆଉ କଣ କହୁଛ?
ହୁଁ ବାୟାଣୀ ଉଠିପାଇଲାଣି।
ଉୁଁ ହୁଁ ତମ ଝିଅ ଉଠିପଇଲାଣି
ହୁଁ ଧାନ କେଳତା ହୁଁ ହୁଁ
ହଁ ଆଉ କଣ କରିଆ ସେ ଆଜି କାନ୍ଦିବ ଖାଲି ଆଉ ଟୀକା ଦେଇଛି ଖାଲି କାନ୍ଦିବା ଆଉ
ହୁଁ ଜର ଆସିଲେ ଟିକେ କାନ୍ଦିବ କଣ ତ ଏଇଲେ ତ ଭଲ ଅଛି।
ହୁଁ ଜର ପୁରନି ଜର ପୁରଲେ କାନ୍ଦିବ ଆ
ଦେହଟା ଥଣ୍ଡା ବି ଅଛି ତାତି ଫାତି ପୁରେଇନି।
ହଁ